ନମସ୍କାର। ହ ବନ୍ଧୁ କଣ କହୁଛନ୍ତି?
କଣ କରିବି ଟିକେ ଯାଇଥିଲି ଉ ଦୋକାନ କୁ। ଟିକେ ଲୁଣ ଆଉ ଆଳୁକୁ ନେଇକି ଆସିଲି ଘରେ ଟିକ ରୋଷେଇ ହବ।
ଦୋକାନ ଅଛି।
ହଁ ଦୋକାନ ଅଛି ଗୋଟେ ଦୋକାନ ପାଖରେ ଅଛି ଦିଟା ଦୋକାନ ଥିଲା ଗୋଟେ ଦୋକାନ ବନ୍ଦ ଥିଲା। ନେଇକି ଆସିଲି ଅବିକା ଟିକେ ରୋଷେଇ ବାସ ହବ ତ।
ଆଜ୍ଞା।
ବୁଝିଲେ ବନ୍ଧୁ।
ଆଜ୍ଞା।
ଆଉ ଆପଣ ଆରେ କଣ କଣ ସେମିତି ଚାଲିଛି ଆପଣଙ୍କ ସଇଲାଣି ନା ଚାଲିଛି।
ଆଜ୍ଞା ଆଜ୍ଞା ବନ୍ଧୁ ଘରେ ତ ରୋଷେଇବାସ ଚାଲିଛି ଜାଣିଲେ କି ବନ୍ଧୁ ଆଉ ବନ୍ଧୁ ମୋ କହିବା କଥା ହଉଚି କି ଆଉ ବନ୍ଧୁ ବନ୍ଧୁ ଆଜି ତ ମୁଁ ସମ୍ବାଦ ପେପରରେ ଦେଖୁଥିଲି ଜାଣିଲେ କି ସବୁ କଣ ସବୁ ମାଡି ଆସିଲ ତୁଲାଣି ଭୂକମ୍ପଣବାରଛି ଆପଣ କଣ ଜାଣିଛନ୍ତି ଟିକେ କୁହନ୍ତୁ?
ନାଇଁ ମୁଁ ତ ଦେଖୁଥିଲି ସଂଙ୍କଦପତ୍ରରେ ସେ ଯୋଉ ଆମର କଟକ ଭୁବନେଶ୍ଵର ତାପରେ ପୁରିି ରେ ସମ୍ବଲପୁର ଖୋର୍ଦ୍ଧା ଅଛି। ହଁ ଭଦ୍ରକ ସୁପର ଲାଇନ ଅଛି ଯେମିତିପାଞ୍ଚ ଛଅଟା ଖଣ୍ଟେ ଜିଲ୍ଲା ଲେଖିଥିଲା। ହଉ ବା କି ଜିଲା କିଛି ଲେଖିିନଥିଲା ପାଞ୍ଚ ଛଅଟା ବେସି ଲେଖିଦେଲା। ଆଉ କଣ ଜୋନ୍ ନମ୍ବର ଥ୍ରୀରେ ଅଛି।
ଆଜ୍ଞା।
ବୁଝିଲେ କି। ସେ ଆଗକୁ ଲେଖିଥିଲା ନା ଯାଜପୁର ତ ଲେଖିନଥିଲା।
ଆଜ୍ଞା।
ଯାଜପୁର ଲେଖିିନଥିଲା ଏଇ ପାଞ୍ଚ ଛଅଟି ଯି ଜିଲ୍ଲା ଲେଖିଥିଲା। ତା ଭିତରେ ତିନି ନମ୍ବର ଇଏର ଅଛି ଲେଖୁଥିଲା। ଯାହା ହବ ପ କୁର୍ତ୍ତିୀ ରଏ ସିଧା କରିବ ଆମ ହାତରେ ଅ ଅଛି ନା ଥଡି ନା ଆମେ କଣ କରିବୁ।
ଆଜ୍ଞା।
ବ ଭଗବାନଙ୍କ ଦୟା ଯାହା ହବ ଯାହା ରହିବ। ତାଙ୍କ ଇଚ୍ଛା ଆମେ ବା କଣ କରିବା।
ଆଜ୍ଞା।
ମୋଟେ ବନ୍ଧୁ ଗ କଥା କହୁଥିଲି କି ବୁଝିଲେ କି ବନ୍ଧୁ। ବାରିରେ କିଛି
ହ୍ୟାଲୋ ବନ୍ଧୁ। ହାଲୋ ବନ୍ଧୁ ଶୁଭୁନି ଆପଣଙ୍କ କଥା କିଛି। ହାଲୋ। ହାଲୋ ବନ୍ଧୁ କୋଉଠି ଅଛନ୍ତି ସୁଭୁନି। ହାଲୋ। ହାଲୋ ହାଲୋ।